ହ୍ୟାଲୋ।
ଆଁ କଣ କରୁଥିଲ?
କଣ?
କଣ କରୁଥିଲ?
ବସିଥିଲି। ହୁଁ।
ହଁ ହଁ।
ଆ
ମୁଁ ଫୋନ କରିଥିଲି ଆମ ଘର ଲୋକ ଗୋଟେ ମାନେ ଯିବା ପାଇଁ ଗୋଟେ ଟ୍ରିପ୍ ମାନେ ପ୍ଲାନ୍ କରି ପିକନିକ ଯିବା ପାଇଁ କୋଉ ଜାଗାକୁ ଗଲେ ଭଲ ହବ?
ଏଇଆ
ଜୁନ୍ ମାସ ଲାଷ୍ଟ ବେଳକୁ।
ମାନେ ଦୂର ବାଟ ନା ପାଖ?
ମାନେ ଏ ଦୂର ହଉ କି ଦି ତିନି ଦିନି ରହିବା ପାଇଁ ମାନେ ଏ ଗରମ ହଉଛି ନା? ତ ଏମିତି କୋଉ ଜାଗା ମାନେ ଏଇ ଓଡିଶା ଭିତରେ ହେଲା। କୋଉ ଜାଗାକୁ ଗଲେ ଥଣ୍ଡା ଲାଗିବ ବି ଶାନ୍ତି ଲାଗିବ। ମନ୍ଦିର ହେଲେ ବି ଚଳିବ ସେମିତି ବି ମନାଲି ହେଲା ଯେମିତି ଆମ କୋରାପୁଟ।
ଦାରିଙ୍ଗବାଡି ଯାଉନାହାନ୍ତି ଭଲ ସେଇଟା ବି।
ଦାରିଙ୍ଗବାଡ଼ି ନା।
ହୁଁ।
ଯାଇଥିଲୁ କି?
ନାଇଁ ମୁଁ ଯାଇନି ଜାଣି ପିବି ସାର ବହୁତ ଭଲ ଅଛେ।। କିନ୍ତୁ ଭଲ ଭଲ ଜାଗା ବି ଅଛି ସେଠିକି ଦେଖିବା ପାଇଁ।
ହଁ ହଁ। ଗଲେ ଭଲ ହୁଅନ୍ତା ନା?
ହୁଁ।
ସେ ଆମେ ଭାବୁଥିଲୁ ପୁରୀ କି କୋରାପୁଟ ଯିବା ପାଇଁ ତା ସତ ଯାଇ ଓଡ଼ିଆ କି କୋରାପୁଟ। ପୁରୀ ତ ଏଇନ ଯାଇହବନି କାହିଁକି ନା ରଥତ ସ୍ନାନ ପୂର୍ଣ୍ଣିମା ଏଠି ପୁରା ଅଧିକ ଗହଳି ମାନେ ଏ ହୋଟେଲ ବି ବହୁତ ମାନେ ପଇସା ନେବେ।
ହଁ ଏବେ ବହୁତ ପଇସା ନେଇଯିବା।
ହୁଁ, ତ କୋରାପୁଟ ଭାବୁଚି ଯିବା ପାଇଁ କି ଭାବେ ନା ପଚାରିକି, ଆଉ କୁଡା ବି ଜାଗା ଯିବ। ଦାରିଙ୍ଗବାଡି ବି ଗଲେ ଭଲ ହବ।
ହଁ।
ହୁଁ।
ଘର ଲୋକଙ୍କ ସହ ଯିବେ ତାହେଲେ?
କଣ କହିଲେ?
ମୁଁ କହିଲି, ଘର ଲୋକଙ୍କ ତ ସହ ଯିବେ, ତାହେଲେ ଆପଣ?
ହଁ, ଘର ଲୋକଙ୍କ ସହିତ ପ୍ଲାନ୍। ସବୁ ବର୍ଷ ପ୍ଲାନ କରୁ ଶୀତ ଦିନ ବେଳେ। ତ ଏଥରକୁ ଆମେ ଯାଇନଥିଲୁ। ଆମେ ସବୁ ଅଲଗା ଅଲଗା ଥିଲୁ। ସେଇଥିପାଇଁ ଯାଇନଥିଲୁ। ତାପରେ ଏବେ ପ୍ଲାନ୍ ସବୁ ଏକାଠି। ଯୋଉ ରଜ ସବୁ ଏକାଠି ହେଲୁ। ସବୁ ପ୍ଲାନ୍ କଲୁ କି ନାଇଁ? ମାନେ ଯିବ ବୁଆ?
ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁଠୁ ଘରେ ଅଛନ୍ତି, ମୁଁ ଘରେ ରହୁନି। ସିନା ବାହାରେ ରହୁଛି ବାହାରେ, ଜବ୍ କରୁଛି ଭୁବନେଶ୍ୱରରେ।
ତମେ ଜବ୍ କରୁଛ ତାହେଲେ?
ହଁ।
କଣ ଜବ କରୁଛନ୍ତି?
ମୁଁ ଅଛି, କମ୍ପ୍ୟୁଟର ଲାଇନ ରେ ଅଛି। ତ, ମୁଁ ଜବ୍ ଦଉଛି ସମସ୍ତଙ୍କି।
ହ ଆପଣ ଜବ୍ ଦଉଛନ୍ତି?
ହଁ।
ଓହୋ! କେମିତି କଣ କଣ କରାଯାଉଛି?
ସେମିତି ଅଛି, ମାନେ କମ୍ପୁଟର ଲାଇନ ଯେତକ ଆମ ଓଡିଶାରେ, ମାନେ ଏଠି ଭୁବନେଶ୍ଵର ହଉ କି ପୁରୀ ହଉ, କଟକ ହଉ ଯୋଉଠି ଜବ ପିଲାଙ୍କୁ ଦରକାର। ତ ସିଏ ଆମକୁ ସେ ଅଫିସରୁ ଆମକୁ ଜିମେଲ ପଠଉଛନ୍ତି ହେଲା। ତ, ଆମେ ଆମେ ସେଠି ରେଜିଷ୍ଟ୍ରେସନ କରୁଛୁ। ଜଣକା ରେଜିଷ୍ଟ୍ରେସନ ପଇସା ଯିଏ ଜବ ମାନେ ଆସୁଛନ୍ତି, ସେ ପାଞ୍ଚଶହ ଟଙ୍କା ଦଉଛନ୍ତି। ସେଥିରୁ କିଛି ଆମକୁ ଲାଭ ଅଛି। ତ ଯାହା ପାଇଁ ଯାହା ଜବ ଦରକାର, କି କଣ ପଢିଛନ୍ତି ତ ସେଇ ଅନୁସାରେ ତାଙ୍କୁ ଜବ୍ ଦିଆଯାଉଛି ଆଉ।
ଓହୋ। ଗ୍ରାଜୁଏସନ କରିଥିଲେ ବି କିଛି ଦିଆଯାଉଛି କି?
ହଁ, ମୁଁ ତ ଏବେ ମୁଁ ତ ଏବେ ପ୍ଲସ ଥ୍ରୀ କରୁଛି। ମୁଁ ଫାସ କ୍ଲାସ କି ସେଇ ଟାଇମ୍ ରେ ନର୍ସିଂ କଲି। ନର୍ସିଂ ସାରିକି, ନର୍ସିଂ ଟାଇମ ରେ କମ୍ପ୍ୟୁଟର କରିଦେଇଥିଲି। ଆଉ ମୁଁ ଆସିକି ରହିଗଲି। ତେବେ ମୁଁ ପ୍ଲସ ଥ୍ରୀ ଫାଷ୍ଟ ଇୟର ଚାଲିଛି। ତମକୁ ଯଦି କମ୍ପ୍ୟୁଟର ଶିଖିଥିବ, ଆରାମସେ ଜବ ମିଳିଯିବ। ସେ ଫାଷ୍ଟେ ସାଲାରି ଟିକେ କମ ଆସିବ। ଦଶ ହଜାର କି ବାର ହଜାର ଆସିବ। ତା ତିନି, ଚାରି ମାସ ପରେ ବଢିଯିବ।
ଓହୋ। ଗ୍ରାଜୁଏସନ ସରି କରିଥିଲେ କଣ କଣ ସବୁ ଜବ୍ ଆସିବ?
ଗ୍ରାଜୁଏସନ ପରେ କମ୍ପ୍ୟୁଟର ଶିଖିଛନ୍ତି?
କମ୍ପ୍ୟୁଟର ଏବେ ଚାଲିଛି ଆଉ ଦୁଇ ମାସ ପାଖାପାଖି ଅଛି।
ସରିଲା ପରେ ତାର କିଛି ଜବ୍ କରିପାରିବେ ଆଉ।
ଓହୋ। ଇଣ୍ଟରଭିୟୁ ହେରା କିଛି ଅଛି?
ହୁଁ ଇଣ୍ଟରଭିୟୁ ସେମିତି ନାହିଁ ସେ କାମ ଶିଖେଇବେ। ମାନେ ଯୋଉ କାମ କରେ କମ୍ପ୍ୟୁଟରରେ ଶିଖେଇଥିବ କିଛି ତ ଜାଣିଥିବା ଦରକାର ନା। ସେ ତମକୁ ମାନେ
ହଁ।
ତିନି ଚାରି ମାସେ କାମ ଶିଖେଇବେ। ହେଇନି ତିନି ଚାରି ମାସ ଟିକେ ମାନେ କମ କମ ସାଲେରୀ ରହିବ। ବା ଦଶ ହଜାର ହେଇକି ରହିଛି ବାର ହଜାର ତାପରେ ମୁଁ ଧୀରେ ଧୀରେ ତମେ କାମ ଏମିତି କହିବ ତାପରେ ପଇସା ବଢିବ। ଏବେ ଅ ଛି ଯଦି ପ୍ଲସ ଥ୍ରୀ ସାରିକି ଜବ୍ କରି ମାନେ କମ୍ପ୍ୟୁଟର କରିନାହାନ୍ତି ଅଛି ଏ ଇନ୍ସୁରାନ୍ସ ରେ ଅଛି ଲୋନ ମାନେ ଇଏ ଅଛି। ମାନେ ତମକୁ ଇନ୍ସୁରାନ୍ସ ଶିଖେଇ କେ କେତେଟା ଇନ୍ସୁରାନ୍ସ କରିପାରିବ। କେତେଟା ଲୋନ ରହି କରିପାରିବ ଟାର୍ଗେଟ ଏଇନା ରହିଯିବ ତମର। ମାସକୁ ଚାରିଟା। ମାନେ ଚାରିଟା ଇସୁରାନ୍ସ ତମକୁ ଦବାକୁ ପଡିବ ଅଫିସି କୁ ନା ଚାରିଟା ଗୋଟେ ଲୋନ୍ ମାନେ ଦେବାକୁ ପଡିବ।
ହଉ।
ହଁ ସାଲାରୀ ଆସିଯିବ ମାସକୁ ଏଇନା ଦଶ ହଜାର କି ବାର ହଜାର। ଆଉ ଯଦି ଅଧିକ ତମେ କରିପାରିଲ ତମ ପାଇଁ ମାନେ ସେଠି ସାଲାରି ସେଇ ଅନୁସାରେ ପଢିବ। ଆଉ ତମେ ପିକ୍ନିକ୍ ଫିକିନିକ୍ ଯାଇନ?
ନାଇଁ ମୁଁ କେବେ ବି ପିକିନିକି ଯାଇନି ମୋ ସାଙ୍ଗମାନଙ୍କ ସହ ଏବେ ଯଷ୍ଟ ଏମିତି ଆଉ କିଛି ମନ୍ଦିର ହୋଉ କି କୋଉ ପାର୍କରେ ଆମେ ବୁଲାବୁଲି କରିବା ପାଇଁ ଯାଇଛୁ ସେମିତି କି ପିକିନିକି କେହି ଏମିତି ଯାଇନୁ ଆଉ।
ଓହୋ ଆଉ ଘର ଲୋକ ବୋଧେ ଯାଆନି।
କଣ?
ମୁଁ କହିଲି ଘର ଲୋକ କେହି ବି ପିକିନିକି ଯାଆନ୍ତିନି?
ନାଇଁ ଯାଆନ୍ତି ନା ହେଲେ ମୁଁ ଯାଇପାରେନି ସେ ଟାଇମ୍ କୁ ସେ ଯୋଉ କିଛି ପରୀକ୍ଷା କରାଯାଇଥାଏ। ତ ମୁଁ ଆଉ ଯାଇପାରେନି।
ଅହ ଘର କୋଉଠିକି?
ଆପଣ ଯୋଉଠି ଜବ୍ କରୁଛନ୍ତି ସେଠି।
ଭୁବନେଶ୍ୱରରେ?
ହଁ।
କୋଉ ଜାଗା?
ସେଇୟା ରସୁଲଗଡ ଜାଣିଛନ୍ତି?
ମୁଁ ତ ରସୁଲଗଡ଼ରେ ରେ ରହୁଛି।
ସେଇ ରସୁଲଗଡ଼ ପାଖରେ ହିଁ।
ରସୁଲଗଡ଼ ଯୋଉ ଆମ ପଳାଶୁନି ହାଟ
ହଁ।
ହୁଁ ସେଇଠି ରୋହୁଛି।
ଓହୋ ଆଉ ଜବ ପାଇଁ ମାନେ ଜବ ଟା ଯୋଉ କଣ?
ଜିଜିବି ଗଲଣି ନା କଣ?
ବୁଝି ପାରିଲିନି।
ଆ, ତୋମେ କୋଉଠି ରୋହୁଚ ଯିବ୍ ଯିବ୍ କଲୋନି ରେ ନା ରସୁଲଗଡ଼ କୋଉଟି?
ସେଇ ରସଲଗଡ଼ ଠୁ ଦି କିଲୋମିଟର ହବ।
ହଁ ମୁଁ ଜବ୍ ଟା କରୁଛି ଶହିଦ୍ ନଗରରେ ଆମର।
ସହିଦ ନଗରରେ?
ହଁ।
ଓହୋ! ଯୋଉ
ହଁ।
ସେଠି ଅଛି ଜୟଦେବ ଭାଟିକା କେବେ ଯାଇଛନ୍ତି?
ଜୟଯେବ ଭାଟିଆ ନା ଜୟଦେବ ଭାଟିଆ କେବେ ଯାଇନି। ମୁଁ ଏପଟେ ଯାଇଚି ଆମର ଯୋଉ କଳାଭୂମି। କଳାଭୂମି ଜାଣିଥିବେ ସେଠିକି ଯାଇଛି। ଆଉ ଆମ ତ ଏପଟେ ଏସପ୍ଲାନେଟ୍ ପୁରା ପାଖରେ ମାନେ ପଳାଶୁଣି ରସୁଲଗଡ ଜାଣିଥିବ।
ହଁ।
ଏଠିକି ଯାଇଚି। ଜୟଦେବ ଭାଟିକା ଆମେ ଯୋଉ ଏବେ ରଜ ମହୋତ୍ସବ ପଡିଥିଲା ଏବେ ତୋଷାଳୀ ମେଳା
ନାଇଁ ମୁଁ ଦେଖିନି।
ସେଇଟା ରଜ ସେ-ସେଠିକି ଯାଇଛି। ଜୟଦେବ ଭାଟିକା ଯିବୁ ଯିବୁ ବୋଲି ମାନେ ଯାଇପାରୁନି।
ମୁଁ ବି ଯିବାକୁ ଚାହୁଁଚି କିନ୍ତୁ ଯାଇପାରୁନି ସେଠିକି।
ହଁ ଅକ୍ଷର ବନ ସେଠିକି ବି ଯାଇଥିଲି। କଳାଭୂମି ଟା ଯାଆନ୍ତୁ କଳାଭୂମି ଟା ମସ୍ତ ହେଇଛି।
କଳାଭୂମି ଟା ମାନେ କୋଉ ପଟ ଲାଇନ୍ ପଡୁଚି କି?
ସେଟି ଆମ ସେ ଯୋଉ ଖଣ୍ଡଗିରି ସାଇଟ୍ ସେଇ ପଟେ।
ଜୟଦେବ ଭାଟାକା ବି ତ ସେଇପଟେ।
ଜୟଦେବ ଭାଟିକା ଜୟଦେବ ବିହାର ଏପଟେ ମାନେ ରସୁଲଗଡ ମାନେ ତାପରେ ଏରିଆ ମାନେ ଜୟଦେବ ବିହାର ଏପଟେ ଦେଇକି ଯିବ।
ମୁଃ ଫୋନ ଚେକ୍ କରିଥିଲି ସେଇ ଖଣ୍ଡଗିରି ବାଟେ ହିଁ ସେଟା ପଡିଥିଲା। ଦେଖିଥିଲି
ଖଣ୍ଡଗିରି ମା- ପଛକୁ ଆଉ ମାନେ ରସୁଲଗଡ଼ ପା ଖାପାଖି ଆଉ ଜୟଦେବ ବିହାର ରେ ହଁ। ତା ମାନେ ଏ କି ବଣ ଗୋଟେ ବାଉଁଶ ବୁଦା କଣ ଗୋଟେ ଅଛି କଣ ବଣ କଣ ମନେ ପଡ ଏକାମ ବନ ନା କଣ ସେଠି ମସ୍ତ ହେଇଛି। ତ ମ୍ୟୁଜିୟମ୍ ରେ ବି ଭଲ ଭଲ ହେଇଥିବ ହଁ।
ହଁ ସେ ଜାଗାକୁ ବି ଯିବା ପାଇଁ ବହୁତ ଇଚ୍ଛା ଅଛି।
ହଁ ଯାଇ ହଉ ତୋମେ ସବୁ କଣ କଣ ବୁଲିଚ? ହ୍ୟାଲୋ। ହ୍ୟାଲୋ। ହାଲୋ। ହଁ ହଁ